ହ ଲୋ।
ହଁ ମାଡ଼ାାମ୍ ଶୁଭ ସକାଳ।
ଶୁଭ ସକାଳ ଶୁଭ ସକାଳ ଆପଣ ଭଲ ଅଛନ୍ତି?
ହୁଁ ଭଲ ଅଛି ଭ
ଦେହ ପା ଭଲ ଅଛନ୍ତି?
ହାଲୋ।
ଓ ଭଲ୍ ତା ଆପଣଙ୍କୁ କ୍ଲିଅର ଆସୁଚି ତ? ହଁ ମାଡ଼ାମ୍ ମୋ ଭଏସ୍ ଟା ଆପଣଙ୍କୁ କ୍ଲିଅର ଆସୁଚି ତ?
ଆଜ୍ଞା ଆପଣଙ୍କ ଭଏସ୍ ଆସୁଚି ଆପ ମୋ ଭଏସ୍ ଆପଣଙ୍କୁ ଆସୁଚି?
ମୁଁ ଛାଡ଼ିଥିଲି।
ହଁ ହଁ ଭଲ ଅଛନ୍ତି ଆପଣ?
ଆପଣ କଣ କରୁଛନ୍ତି? ଆଗରୁ କଥା ହେଇଥିଲେ?
ହାଲୋ।
ହଁ ମାଡ଼ାାମ ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି। ଆପଣ ଭଲ ଅଛନ୍ତି?
ହଁ ଠିକ୍ ଠାକ୍ ବ୍ରତ ମାନ୍ ପିଣ୍ଡାଟା ଟିକିଏ କମିଚି ଇଏ କଣ ଗୋଡ଼ ବିନ୍ଧା ଟିକିଏ କମିଚି। ଆଗେ କଣ ହେଲା?
ମଟର ତରକାରୀ ବରା ତରକାରୀ।
ହାଏ ଟିଫିନି୍ କରି ଦେବି ଆଉ।
ଆଜ୍ଞା ଆଜ୍ଞା।
ମୋ ଘରଖେଲା ଅଛି।
ଆପଣଙ୍କର?
ଲଞ୍ଚ ସରିଲାଣି। ଓ ଦହି ପଖାଳ ଆଳୁ ଭେଣ୍ଡି ଭଜା। ହଁ ଆଳୁସିଜା।
ଆପଣ କଣ ନେଇକି ଖାଉଛନ୍ତି?
ଉଁ ହୁଁ ମୁଁ ସବୁ ଖାଉଚି।
ଓହୋ ଯାହା ହଉ ଭଲ କଥା।
ଏବାବୁ ଦିନ ବେଳା ପକାଇବୁ। ବାହାରିକି ଅଇଲେ ଶିପିମୁଧୁମ।
ଆଜ୍ଞା।
ଘର ଥିଲାବେଳେ ଦିନବେଳେ ଖାଇଦିଏ ଆଉ।
ଆଜ୍ଞା। ଆପଣଙ୍କ ଘରେ ଭଲ ଅଛନ୍ତି ସମସ୍ତେ?
ହଁ। ହଁ କଣ ଆପଣଙ୍କର ପିରିୟଡ୍
ଆଜ୍ଞା।
ଫିଉଚର୍ ପ୍ଲାନିଂ କଣ।
ତଥାପି ଚାଲଛି ପଢାପଢି ଦେଖିଆ କଣ
ପଢାପଢି ଚାଲିଚି?
ଆଜ୍ଞା।
ପଢାପଢି ଚାଲିଛି ନା କଣ ଆଉ?
ଆଜ୍ଞା, ଆଜ୍ଞା।
ଯେ ଖରାପ ହୋଇ ସାରିଲେଣି ତାଙ୍କ କୁ ଟିକିଏ ଅଧିକ ଟାଇମ୍ କଣ ପାଠ ପଢା ଛାଡିକି କେହି ଅଲଗା ସୋସିଆଲ୍ ମିଡିଆରେ ମାତୁଛନ୍ତି। ତାକୁ ଟିକେ ଆଭୋଏଡ୍ କରୁଛନ୍ତି।
ଆଜ୍ଞା, ସୋସିଆଲ୍ ମିଡିଆରେ ମାତିବା ପାଇଁ ସମୟ କାର ଲୋକଙ୍କ ଘରେ ସମୟ ଅଛି ଯେ ସେଥିପାଇଁ କରିପାରିବେ ଆଉ।
ନା, ନା ହଁ ସେଟା ନୁହେଁ କଥା ଧ୍ୟାନ ଦିଅନ୍ତୁ ଏକ୍ଜାମ୍ ଅଛି। ଏବେଠୁ ପ୍ରିପିୟାର୍ ହୁଅନ୍ତୁ, ଆଉ ନୋଟିଫିକେସନ୍ ଆସିଲେ ତ ପ୍ରିପିୟାର୍ ହବ ସେଟା ଭୁଲୁ।
ଆଜ୍ଞା, ଆପଣ ବୋଧେ କୋଉଠି ଅଛ ଛନ୍ତି ଆପଣଙ୍କ ଭଏସ୍ ଏତେ ଭଲସେ ଆସୁନି, ଆପଣ ଟିକେ ନେଟୱାର୍କକୁୁ ଆସନ୍ତୁ।
ମୁଁ କହିଲି ଆପଣ ପଢାପଢିରେ ଟିକେ ଭଲସେ ଧ୍ୟାନ ଦିଅନ୍ତୁ।
ଆଜ୍ଞା, ଆଜ୍ଞା ସେଟା ଦିଆ ହଉଛି, ନହେଲେ ଆଉ ଜୀବନର ଭାସିଯିବା କଥା।
ଆଜ୍ଞା।
ଆଜ୍ଞା।
ଘରେ ଅଛନ୍ତି ବୋଧେ ମ୍ୟାଡ଼ାମ୍?
ହଁ ଘରେ ଅଛି ଟିକେ ଅସୁବିଧା ଚାଲିଛି ତ ନେଟୱାର୍କ ତଥାପି ମୁଁ ଟିକେ ଆସିକି ବସିଛି ବାହା ଆରେ ମୋର ଫୁଲ୍ ନେଟୱାର୍କ ଅଛି ଆଉ।
ଅଁ, ହଁ ପୁଣି ଯିବେ କେବେ କର୍ମକ୍ଷେତ୍ରକୁ?
ଯିବା ଯିବା ଆମେ ତ ଫୁଲିବା ସବୁ।
ହଁ ହଁ
ଛୁଟି ସରିବ। ଛୁଟି ସରିଗଲାଣି ଯିବି ଏବେ ଆଉ।
ହଁ।
ଆଜ୍ଞା। ଆଉ ରଜରେ କଣ ସବୁ କଲେ କାହିଁ କିଛି ଫୋନ୍ କଲେନି?
କଣ ମାଡାମ୍ ରଜରେ ବିଶେଷ କିଛି ନାହିଁ। ଗାଁରେ ଖାଲି କ୍ରିକେଟ୍ ଖେଳ। ଗୋଟେ ସାଙ୍ଗଟେ ଘରେ ଚାସ୍ ଖେଳ। ବେଳେ ବେଳେ କ୍ୟାରମ ଖେଳ ଭୋଜି କରିକି ଖାଅ ଏଇଭଳିଆ ଚାଲିଥିବ
ଯେ ଆଉ ଆପଣଙ୍କ ରଜା ହେଲେ ଭଲ ଗଲାରି
ନାଇଁ ନାଇଁ ମ୍ୟାଡାମ ବହୁତ ବଡିିଆ ଯାଇଛି ମଝିରେ ଗୋଟେ ଅଟର ପାର୍କ ଯାଇଥିଲୁ
ଆଜ୍ଞା କୋଉଠିକି
ହଟା ବ ଗୁଲିିକସି ଏଇ ଆମର ହ ପରି ଆମଚାର
ଆଜ୍ଞା
ପୁରୀ ଯାଇଥିଲୁ ଅଣ୍ଡରୱର୍ଲ୍ଡ ବୋଲି ଭଲ ଅଛି ଠିକ ଠାକ ମାନେ ଯେମିତି ୱଣ୍ଡର୍ ହେଲା ଭଳିଆ ନାହିଁ କିନ୍ତୁ ଟର ଅଛି ଖାଇବା ଭଲ
କମ ର ଆଇଡି ଅଛି କିନ୍ତୁ ଠିକ୍ ଠାକ୍ ର ଆଇଡି ଅଛି ନେଇପାରିବ କାଲି ଟିକେ ପାଣି ଟା ଟିକେ ସଫା ନାହିଁ ତବ ପାଣ୍ଡା
ଆଁ ଏମିତିରେ ତ
ହଁ ଠିକେ ଟିକେ କହିଲା ଭଳିଆ ସରିଲା ପରେ ଗାଧା ଗୁଧା କରି ପୁଣି ସଫା ସଫେଇକି ଆସିବାକୁ ପଡିବ ନହେଲେ ଏ ଗୋରିଣୀ ପାଣି ରହିଲେ ଧ
ଏଁ କେ
ଆଜ୍ଞା ଆଜ୍ଞା
ଆପଣଙ୍କର ରୋଜ କେବେ କରିଛନ୍ତି
ନାଇଁ ସେମିତି କିଛି ବିଶେଷ ମାନେ ଭଲ ନଥିଲା ଘରେ ତ ଆସିଲେ ଆମର ପ୍ରଥମ ଅସୁବିଧା ହେଲା ନେଟୱାର୍କ ରହୁନି ଯେଉଁଥିପାଇଁ କି ମୁଁ ବି ବିଚାର ହେଇଯାଏ ଘରେ ବସି ବସିବେ ହଉ ସେମିତି କିଛି ତ ନଥିଲା ଖାଲି ଗୋଟେ ଟିନ୍ ନୂଆଁ ଡ୍ରେସ୍ କରିଥିଲି ପିନ୍ଧଲି ଗୋଟେ ଦିନ ଖାଇବ କିି ଶୋଉଥିଲି ତିନି ଦିନ ହେଲା ଆଜ୍ଞ ଆଜ୍ଞା
ନୂଆଟା ସେ ଫଟ ପଠେଇଦେଲୁନୁ ମୁଁ
ନାଇଁ ମୁଁ ସେମିତି କିଛି ସୋସିଆଲ୍ ମିଡ଼ିଆରେ ପୋଷ୍ଟ ଫୋଷ୍ଟ କରେନି କେତେବେଳେ
କଣ ଦରକାର ମ୍ୟାଡାମ ସୋଆଲ ମିଡିଆରେ ପୋଷ୍ଟ କରିବା ମତେ ଟିକେ ପଠେଇଥାନ୍ତେ ଦେଖିଦେଇଥାନ୍ତୁ
ହଉ ତାହେଲେ ଆଉ
ହୁଁ
ଆଜ୍ଞା
ସେ ପୁରା ଠିକଠାକା ହେଲା ବଗର
ହଁ ସେମିତି ନିରାମିଷ ଲୋକ କଣ ଅଛି ଆମର
ଆପଣ ପୁଣି ଫ୍ ଇଗଲେ କି
କୋଉ ଦିନୁ ଭେଜିଟୋରଆନ ଯେ।
ହଁ ବେଳେ ବେଳେ ଖାଇ ଦଉଛନ୍ତି ମିଛରେ କାଇଁ କହୁଛନ୍ତି ଭେଜିଟେରିଆନ।
ନାଇ ଆପଣ କେବେ ତାହେଲେ ମୋ ସାଙ୍ଗରେ ମିଶ ନାହାଁନ୍ତି ଦୁଇ ତିନି ବର୍ଷ ହେଲା ତ ସେଥିପାଇଁ ଆପଣଙ୍କୁ ଲାଗୁଛି।
ମିଛ ମିଛ ମିଛ ମିଛ। ହ ଘରେ ମାଡାମ ଟୋଟାଲ ଭେଜିଟେରିଆନ
ଆଜ୍ଞା।
ଖରା କେମିତି ଆପଣଙ୍କର।
ଖରା ତ ଦିନ ଯାକ ହଉଛି ଉପରଳା ବର୍ଷା ହଉଛି ସେମତି କିଛି
ହୁଁ।
ଆଜ୍ଞା।
ହଁ ହଁ।
ଆପଣଙ୍କ ବ ଅ ଏରିଆରେ ବା ଆପଣଙ୍କ ଅଞ୍ଚଳରେ ପାଣିପାଗର କଣ ସବୁ
ଖରା ତ ହଉନାହିଁ।
ଆଜ୍ଞା।
ରଜ ପରି ଟିକେ ପାଗ ଦେଇଥିଲା ବୁଲାବୁଲି ଟିକେ କରିବୁ। ହଁ
ଆଜ୍ଞା।
ସେଇଟା ସେ ଲକ୍ ଡାଉନ୍ ତ
ହଁ ଏସିି
ଠିକ୍ ହେ।
ଖରା ଦିନେ ଖରା ହଉନି ବର୍ଷା ଦିନେ ବର୍ଷା ହଉନି ଶୀତ ଦିନେ ଶୀତ ହଉନି।
ଆଜ୍ଞା। ହୁଁ ହୁଁଁ ସେଇଟା ତ ହବ ଖରାଦିନେ ଖରା ହବ ବର୍ଷା ଦିନେ ବର୍ଷା ହବ।
କିରେ ଆପଣଙ୍କର ଖାଇବା ପିଇବା ସାରିଲାଣି କାମ ସାରିଲାଣି ଆପଣ ବୋଧେ ଶୋଇବାକୁ ପଳେଇଛନ୍ତି।
ହୁଁ ହୁଁ। ନାଁଇ ନାଁଇ ଶୋଇନି ତ ବସିଛି
ଚାଲି କେମିତି କଣ
ମୁଁ କହିଲି ତ ଆମେ ମନ ପକେଇଦବା
ହଁ ରଜ କୁ କଣ ଆମର ଖାଲି ଭୋଜି ହଉଥିଲା ଆମର ଆଉ। ଗୋଟେ ଦିନ ଆମର ପୁରୀ ହଁ ପୁରୀ ଆଉ ସିମେଇ ଆଉ ଆଳୁ କସା ଯେ ପୁରୀରେ ଏ ସବୁ ମାନସିକ ଅଷ୍ଟ୍ରେଲିଆ ନ୍ୟୁଜଲାଣ୍ଡ। ଆମେରିକା ଏଇଭଳି ସବୁ ସେ
ଭାରତ।
ଆମର ସାଙ୍ଗଟେ ଅଛି ଯେ ସେ ବଢିଆ ରୋଷେଇ କରୁଛି।
ଯେ ଭାରତ କରିଥିଲି ନା ଭାଇ।
ଭଗବାନ କୁହନ୍ତୁ ମୁଁ କହୁନି ବୋରୁ ଛାଡିକି ଆଉ ସବୁ ହେଉଥିବ ବାଧ୍ୟ ରେ ବାଧ୍ୟରେ ପୁରି ଛାଡିକି ପରଟା କରିକି ସେ ସବୁ ଖାଇଲୁ ଆଉ କଣ କରିବୁ।
ତାହେଲେ ଆପଣ ତ୍ରିଭୁଜ ବଦଳ ତ ଆଉ କଣ କଣ କରିଦେଇଥିବନି ଯୋଉଁ ଚାରି ପ୍ରକାର ତ୍ରିଭୁଜ ଅ
ପରଟା ବି ଚାରି କଣିଆ ପରଟା ଚାରି କଣିଆ ହେଇଗଲା।
ଚତୃରଭୁଜ ତାହାଲେ। ନା କୋଉଁ ଭୁଜ କରିଥିଲେ?
କିଛି ବି ହଉଥାଏ ମ୍ୟାଡାମ ଆପଣ ଦେଖିବେ
ଦେଖି ଗୋଟେ ସ୍କୁଲ ଥିଲା
ସିଆଡ଼େ ମ୍ୟାଡ଼ାମ କେବେ ଆପଣ କରିକି ଦେବେ ଖାଇବା।
ଆଜ୍ଞା ହଁ ହଉ ଆପଣ କରୁଛନ୍ତି ବ୍ୟସ୍ତ ତ ଅଛନ୍ତି ନହେଲେ ମୁଁ ଆପଣଙ୍କୁ ପରେ କେବେ ଫୋନ କରିବି ଆଉ।
ଠିକ୍ ଅଛି ମ୍ୟାଡ଼ାମ ।